। ହ୍ୟାଲୋ ହ୍ୟାଲୋ।
ହଁ ବା କଣ କରୁସତି?
ବସୁଛି।
ଖାଇଲ କିି?
ହଁ ଖାଇଲିଣି।
କଁ କଣ ଖାଇଲ?
ଭାତ ।
ହ୍ୟାଲୋ।
ତ ବାଇଗଣ ଆଳୁ ବେସର ବଡ଼ି ତରକାରୀ।
ଓ ହୋ ଆଉ କଣ କରୁଛ?
କଣ କରୁଛି ଖାଇଲି ଟିକେ ରେଷ୍ଟ ନେବି ଆଉ?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
। । ଆଉ ତମ ଆଡେ ଗରମ ହଉଛି କି?
ପ୍ରବଳ ଗରମ ମା।
ଆଉ ରଥଯାତ୍ରା ରେ ପୁରି ଯିବ।
ଜଗାର ଇଛା ହେଲେ ଯୋଗାଡା
ହଁ ଆଜି ଦେବସ୍ନାନ ପୂର୍ଣ୍ଣିମା ମନ୍ଦିର ଯାଇଥିଲ।
ନାଇଁ ଯାଇନି କାମ ଥିଲା ଘରେ ଯାଇପାରିଲିନି ଆଉ।
ହଁ ହୋ। । ଆଉ ତମର ଘର କାମ ଚାଲିଥିଲା ସରିଲାଣି।
ଘର କାମ। ଘର କାମ ଲାଗି ଏକ ମନ୍ଦିର ଯାଇପାରଲିନି।
ଆଁ ହଁ। ଆଉ ତମ ପୁଅ ଝିଅ ସବୁ ଭଲ ଅଛନ୍ତି ଘରେ। ହ୍ୟାଲୋ।
ହଁ ହ୍ୟାଲୋ।
ଭଲ ଅଛନ୍ତି ତୁମ ପୁଅ ଝିଅ ସବୁ ଘରେ।
ହଁ ସବୁ ଭଲ ଅଛନ୍ତି ମା।
ଓ‌ହୋ। ଆଉ କଣ ଖାଇଲେ କହିଲେ ପରା? ।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
ଇଚ୍ଛା ଆଉ। ।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
ତମ ଝିଅ ଇସ୍କୁଲ ଗଲାଣି?
ହଁ ଆମ ଝିଅ ସ୍କୁଲ ପଳେଇଲାଣି।
ହଉ ହଉ କଁ ଖାଇକି ଗଲା?
ସିଏ ସେମିଆ ଉପମା କରାହୋଇଥିଲା ଖାଇକି ଗଲା ଆଉ।
ଆଉ ଚାରିଟା ବେଳେ ଆଇଲେ କଣ ଖାଇବ?
ଚାରିଟାରେ ଆସିଲେ ଭାତ, ଡାଲିି, ଭଜା ଖାଇବ।
ଓହୋ ଆଉ ତମର କଣ ରୋଷେଇ ହେଇଥିଲା?
ଆମର ଆଜି ରଜନାବଡ଼ି ଆଳୁ ତରକାରୀ, ଡାଲି, ଭାତ, ଭଜା।
ଅ ହୋ ହ।
ହଁ ହଁ। ତମ ଘର କାମ ସରିନି ଆହୁରି?
ନାଇ ସରୁନି କାମ ଚାଲିଚି, ମାର୍ବଲ ପକା ଚାଲିଚି ଆଉ।
ରଜରେ କଣ ପିଠା କରିଥିଲ?
ରଜରେ କଣ ପୋଡ ପିଠା କ୍ଷୀରି।
ଆ ହଁ। କ୍ଷୀରି କେମିତି କରୁଚ କହିଲା ଟିକେ?
ସେ ଆଳୁ, ବାଇଗଣ ପକେଇ